ନମସ୍କାର।
ନମସ୍କାର। କଣ କରୁଥିଲେ?
ଏବେ କଲେଜ କୁ ଯିବି। ଆଉ ଏକ୍ଜାମ ଅଛି। ସେ ପାଇଁ କିଛି ସମୟ ଟିକେ ରହିଯାଇଛି ଘରେ ଆଉ। ଗାଧେଇକି ଖାଇକି ବସିଛି।
ଅହ, ବର୍ଷା ଆପଣଙ୍କ ଆଡେ ହଉଛି?
ହଁ, ବର୍ଷା ତ ହଉଛି। କମିନି ଜଷ୍ଟ ଟିକେ ଟିକେ ଏମିତି ପକଉଛି, ଏବେବି।
ହୁଁ, ଆମ ଆଡେ ବି ସେଇଭଳିଆ।
ଆପଣଙ୍କ କୋଉ ଆଁ କହିଲେ? ଭୁବନ!
ଆପଣଙ୍କର?
ଅନ୍ତପୁର।
ଅନ୍ତପୁର ନାଁଟା ଶୁଣିଛି, ମେ ବି।
ଏଇଟା ତ ଏଇ ପାଞ୍ଚ କିଲୋମିଟର ଭୁବନ କେତେ ଗାଟ କି?
ଭୁବନ ପାଖରେ, କୁନିନ୍ଦା ଜାଣିଛନ୍ତି?
କୁନିତା ପଟଣା ହୁଁ, ଜାଣିଛି ଯାଇଛି ବି।
ଆ ସେ କୁନିନ୍ଦା ହଉଛି, ଆମ ଘର।
ହ। ହ କୁହନ୍ତୁ।
ଖାଇ ସାଇଲେଣି?
ହୁଁ, ଏବେ ଜଷ୍ଟ ଖାଇଛି। ଡ୍ରେସ୍ ଫେସ୍ ପିନ୍ଧିକି ଗାଧେଇକି ବସିଛି। ଆଉ ଟିକେ ହେଲେ, ଯିବି କଲେଜ କୁ ବାହାରିବି। ଡାଇରେକ୍ଟ ଢେଙ୍କାନାଳ ଯିବି ବସ୍ ରେ ଆଉ। ହୁଁ। ପ୍ଲସ୍ ଥ୍ରୀ, ପ୍ଲସ ଥ୍ରୀ, ଫାଷ୍ଟ ହିଅ
ଫାଷ୍ଟ ଇୟର! କଣ ଏକ୍ଜାମ ଚାଲିଲାଣି?
ଏକ୍ଜାମ ଚାଲିଚି ବା।
ଆର୍ଟ୍ସ ନା ସାଇନ୍ସ?
ଆଇ ଟି ଆଇ।
ଓହୋ! ଉ ଆପଣଙ୍କ ଦେହ ଫେହ ଭଲ ଅଛି?
ହୁଁ, ଦେହ ସେଇ ଭଳିଆ ଭଲ।
ଉ ହୁଁ। ଆ ଆପଙ୍କ ଘରେ?
ଘରେ ଭଲ ସମସ୍ତେ। ମମି ଏବେ ରୋଷେଇ ଚରୁଚି।
ଉଁହୁ, ଆପଣଙ୍କ ଘରେ କେତେ ଜଣ ମେମ୍ବର ଅଛନ୍ତି?
ଆମ ଘରେ?
ଆଜ୍ଞା!
ଛଅ ଜଣ।
କିଏ କିଏ?
ବାପା, ବୋଉ, ଜେଜେମା, ମୁଁ, ମୋ ଭଉଣୀ, ମୋ ଭାଇ।
ଅହ।
ହ
ଆପଣଙ୍କ ବାବା ଏକା।
ଆଜ୍ଞା।
ମୁଁ କହିଲି ଆପଣଙ୍କ ବାବା ଏକା ମାନେ
ନା ନା ଅଛନ୍ତି ଦାଦା ଅଛନ୍ତି ଆଉ ଅପା ବି ତିନି ଜଣ ଅଛନ୍ତି ଦି ଜଣ ଅଛନ୍ତି।
ଓହୋ ମାନେ ଅଲଗା ଅଲଗା ଆପଣ ହେଇଯାଇଛନ୍ତି?
ଅଲଗା ନାହିଁ ଗୋଟେ ଯେ ମାନେ ମୁଁ କହିଲି ମାନେ ସେ ଗୋଟେ ଇଏ ରେ ଆଉ। ଆପଣ କହିଲେ ଯେମିତି ସେଇପାଇଁ ଏକାଠି ରହୁଛୁ ତ ଏକାଠି।
ହଉ ମୁଁ ଭାବିଲି ଜଣ ଏଠି ଜଣଙ୍କର ହେଲେ ଗୋଟେ କିଲୋମିଟର ଦୂରରେ ଆଉ ଜଣେ ଏମ
ନା ନା ଗୋଟେ ଜାଗାରେ ଗୋଟେ ଜାଗାରେ। ମାନେ ପରିବାର ଟାଇପର ଆପଣ ପଚାରିଲେ ସେଇ ଟା ହି ମୁଁ କହିଲି ଆଉ।
ଆମ ଆମର ତ ଆମେ ସେଇଭଳିଆ ଆମର କିନ୍ତୁ ମେମ୍ବର ପୁରା ଏକୋଉଶି।
ହଁ ହଁ ଆମର ସେମିତି କହିବାକୁ ଗଲେ ଆମର ଛତିଶ ଜଣ।
ଇସ୍।
ଆଉ ସେଇଭଳିଆ ଆଉ।
ଆମର ପିଲା ସଙ୍ଗେ ମାନେ ଗୋଟେ କ୍ରିକେଟ ଟିମ୍ ଆମ ଛୁଆ ଗୁରା।
ହୁଁ। ଆମର ବି ବହୁତ ଜଣ ଅଛନ୍ତି।
ହୁଁ।
ଆମ ବଂଶଟା ଗୋଟେ ସାହି ଠୁ ବି ଅଧିକ।
ହୁଁ ହୁଁ।
ବହୁତ ବଡ଼।
ଆ ଏ ଏ ହେଇଟା ମାନେ ବଡ ଫ୍ୟାମିଲିଟା ବି ଅସୁବିଧା।
ହଁ। ବହୁତ ବଡ ଫ୍ୟାମିଲି ଟା ନା।
ଆ ଆମର ବି ସେଇଭଳିଆ ପୁରା ବହୁତ ବଡ ଫ୍ୟାମିଲି ଆମେ ଗୋଟେ ବର୍ଷ ପୁରା ମାନେ କିଛି ପର୍ବପର୍ବାଣି ପାଳନ କ ପାଇଲୁନି କିଏ ମଲା।
ହଁ ହଁ ସେଇ ଅଛି ସେୟା ହୁଏ ଆଉ ସତ କଥା। ବହୁତ କିଛି ଆମ ସାହିରେ ଗୋଟେ ମାନେ ଅଛି ଗୋଟେ ତାଙ୍କର ତାଙ୍କର ନଷ୍ଟ ତିନି ବର୍ଷ ହେଲା ଖାଲି ଏନ ଯାଇ ଚାଲିଛି କିଛି ବି ସେ ପାଳି ପାରୁନାହାନ୍ତି। ତାପରେ ଯିଏ ଯୋଉ ତାଙ୍କୁ ଡକେଇ ଥିଲେ ଗୋଟେ ମାନେ ବାବାକୁ ଯେ ସିଏ କହଲା ତମର ହଉଛି କଣ ତ। ଏମିତି କଣ ଗୋଟେ କହିକି ଚିଡ଼େଇ ଦେଇକି ପଳେଇଲା କହିଲା ତମର ଆଉ ମରିବ ବଞ୍ଚ ଏମିତି ତ ତାଙ୍କର ଏମିତି ମରି ଚାଲିଥିବେ ହୁଁ।
ଅ ଆମର ସେମ ଆ ସେମିତି ଗୋଟେ ବର୍ଷ ଫାର୍ଷ୍ଟ ଜଣେ ମରିଲେ। ତାପରେ କଣ ଠିକେ ଆସୁଛି ଗଣେଶ ପୂଜା। କିଏ ଗୋଟେ ଗାଈ ମାରିଦେଲା।
ହୁଁ ହୁଁ ହଁ ସେଟା ବି ପାଳନ୍ତି ସେଟା ଭଲ ନୁହଁ।
ତାପରେ ପରେ ପରେ କଣ ଏମିତି ପର୍ବ ଆସିଥିଲା ପୁଣି କିଏ ଗୋଟେ ଜନ୍ମ ହେଲା। ତାରେ ପୁଣି ଆଉ ଗୋଟେ। ପର୍ବ ଆସିଥିଲା ସେଇ ଛୁଆଟା ପୁଣି ମରିଗଲା ଯଉଟା ଜନ୍ମ ହେଇଥିଲା ହେଟା ପୁଣି ମରିଗଲା ଏମିତି ଚାଲିଛି ଆଉ।
ନା ନା ଏଠି ହେଲେ କଣ କେଜାଣା ଆମକୁ ସେ କହିଲା କହିଲା କଣ ଗୋଟେ ଅଭିଶାପ ପଡିଚି ବୋଲି ଯେ। ସେଇଟା ମତେ ଲାଗୁଚି ସତ ମାନେ ତିନି ବର୍ଷରେ। ତେର ଜଣ ମରିଗଲେ ମାନେ ତାଙ୍କ ବଂଶରେ। ମାନେ ଫୁଣି ଜାଣିଛ ବ୍ୟାଚଲର ଭାଇ ମରିଗଲେ ମାନେ ଏବେ ଏଜେ ହେଇନ ଥିବ ଅଠର ବର୍ଷରୁ କୋଡିଏ ବର୍ଷ ଏମିତି ହେଇଥିବ ପିଲାରାଙ୍କୁ ସେମାନେ ବି ମରିଗଲେ। ମାନେ ଯୋଉ ଆକ୍ସିଡେଣ୍ଟରେ ମରିଯିବେ ନହେଲେ। ଦେହ ଖରାପ ହବ ମରିଯିବେ ମାନେ ଏମିତି ମଲେ ଯେ ମାନେ ମୁଭି ଷ୍ଟାଇଲର ପୁରା।
ସେଟା ଭିଲିବି ବି ହବନି ମାନେ ଶୁଣିଲେ।
ମୁଁ ମୁଁ ତ ଜନ୍ମ ହେଲା ବେଳଠୁ ମାନେ ଛୁତିକା ହେଇଚି ବାକି କେବେ ଅଣଶୁଦ୍ଧିଆ ହେଇନି ଏଇରେ ନେଷ୍ଟ୍ଇୟର ଯୋଉ ଗଲା ସେଇଟା ସେଇଥିରେ ହେଇଚି।
ହଉ। ସେଇଆ ଏମିତି ହଉଚି ଯେ ତାଙ୍କ ଲୋକରା ସମସ୍ତେ ମାନେ ଗୋଟେ ପରିବାର ତାଙ୍କୁ କେତେ ଖୁସିବାସି ରେ ଇଏ ହେଉଥିଲେ ତା ବାହାଘର ଯୋଉ ଦିନ ଠିକ୍ ହେଇଥିଲା ତା ପରଦିନ ଗୋଟେ ମରିଗଲା। ପୁଣି ତା ମମି ନିଜେ। ପୁଣି କିଛି ବି ଦେହ ଖରାପ ନଥିଲା ହଠାତ୍ ଏମିତି ମରିଲେ ଯେ ମେଡିକାଲକୁ ବି ନେଇକି ପୋ ଷ୍ଟ ମଟମ୍ କଲା ଯେ ସେ ବି କିଛି ମାନେ ଦେଇପାରିଲେନି ମାନେ କହେଲ ଥଣ୍ଡା ହେଇଥିଲା ଇଏ ହେଇଥିଲା ମାନେ ଥଣ୍ଡା ହେଲେ ଏମତିି ହଠାତ୍ କିଏ ମରିପାରିବ କି?
ତ ଏମିତି କହିଲେ ତ ହବନି ଯାହାର ଯେତିକି ଆୟୁଷ।
କିଛି ବି ନଥିଲେ ରାତି ହେଇଚି ସେ ଶୋଇଚି ସକାଳୁ ପାଇଲା ବେଳକୁ ମରିକି ରହିଚି ଲୋକ ଟା। ପୁଣି ଭଲ ଲୋକଟା ଏଜ ବି ହେଇନଥିଲା ଚାଳିଶ ଭଳିଆ ଜମା ହେଇଥିଲା।
ଅ ହଁ